ହୁଁ।
ହାଲୋ।
ହାଲୋ।
ହଁ କଣ କହୁଥିଲୁ କହ?
ମୁଁ କହିଲି ଦେଖେ ସେ ବନ୍ଧୁ ସେଇଠି ଥାଇକି ବି କିଛି କରିପାଇଲାନି।
କିଏ କିଏ ଥିଲେ ନା?
ସେଇଠି ଥିଲେ ବନ୍ଧୁ ଥିଲା, ମହେଶ ଥିଲା, ମୁଁ ଥିଲି ସବୁ ଆମେ ମି କିନ୍ତୁ ହେଲେବି
ସେତ ମାନିଲାନି କିଛି ଭୁଲ ମାନେ ତାକୁ ବୁଝଉ ଯେ ଦେଢଘଣ୍ଟା। ମୋ ବା ପା ଡାକି କି ଗଲେ ଯାଇକି ଆମେ ଆସିଲୁ।
ତୋ ବାପା ଯାଇଥିଲେ ଡାକିବା ପାଇଁ?
ମୋ ବାପା ଆଜି ଟିକେ ପକେଇ ଦେଇଛନ୍ତି ବୋଧେ ଟିକେ ପିଇ ଦେଇଛନ୍ତି ନହେଲେ ତାଙ୍କେ ଏମିତି କଣ ଆସିଲେ। ସେ କହିଲେ ପୁଅ କୁଆଡେ ଗଲା? ବୋଉ କହିଲା ସିଏ ଆସିିନି ବୋଧେ ପଡିଆରୁ। କହିଲେ ଏତେବେଳ ଯାକେ ମୋ ବାପା ମୁଁ ଆସିଛି ମାନେ କେତବେଳୁ ଆଇଲିଣି। ଛତା ନେଇକି ଯାଇନି ବୋଲି ତାଙ୍କେ ଛତା ଧରିକି ଆସିଛନ୍ତି ଡ଼ା କିଆକୁ। ମୁଁ କହିଲି ତୁ ଛତା ଧରିକି ଆସ୍ ସେଠାରେ ମୁଁ ତାଙ୍କେ ଆସିଲେ ବୋଲି ଆସିଲି ନହେଲେ ଏତେବେଳ ଯାକେ ବି ସେଇଠି ଲାଗିଥାନ୍ତି ବୋଧେ।
ଉଁ
ତୁ ଆଜି ବେଗି କଣ ଆଇଲୁ ଭାରି?
ବେଗି ବୋଲେ ଏଁ ଚାଷ୍ ଖେଳିଲୁ ଆଃ
ହୁଁ।
ପିଲା ହିଁ ନଥିଲେ ସାତଟା ସାଢେ ସାତଟା ହେଲାଣି।
ହୁଁ।
ଏତେ ସମୟ ରହିକି ଆଉ କଣ କରିବୁ?
ପିଲା ନଥିଲେ ତମେ କି ଖେଳ ଖେଳିବ କି ଆଉ।
ଇଏ ତମେ ଯେତବେଳେ ପାଟି ତୁଣ୍ଡ ଲାଗିଲ ଇଏ ନଥିଲେ କି କୁନାଭାଇ ହେରିକା ଖେଳୁନଥିଲେ ହେଇ ସମୟରେ?
ନା ନା ଏବେ ତାକୁ ତାଙ୍କର ଗଲା ପରେ ସବୁ
ଏଇ ଗଲା ପରେ ପରେ ହିଁ ସବୁ ହେଇଚି ବୋଧେ ଆଉ।
ହଁ। ଗଲା ପରେ ତାଙ୍କେ ମାନେ ପିଲାକୁ ଏତେ ବାଟ ଯାଇଥାନ୍ତେ କି ମାନେ ତାକୁ ଅଁ ଏତେବେଳ ଯାଏ।
ସମସ୍ତେ ତ ପିଙ୍କୁକୁ ଭୁଲ୍ କହୁଛନ୍ତି।
ପିଙ୍କୁ ଭୁଲ୍ ତ ଆରେ ୟାର ସଳ କଣ ଗୋଟେ କହିବୁ ଦେଖି କହିଲୁ ଆମ କ୍ଲାସ ହେଠି ପପୁ
ହୁଁ ପପୁ ଓହୋ ହଁ।
ହଁ ତାଙ୍କର ଏମତି ଅଲଗା ଟିକେ
ହୁଁ।
ଆମେ ହେମିତି ଦେଖୁନୁ ଆମ ଆମେ ବ୍ୟା ବ୍ୟାଚ୍ ଟାଙ୍କ ପିଲା ବି ତାଙ୍କୁ ହେମିତି ଦେଖୁନାହ। ଏ ସାଙ୍ଗ ହିସାବରେ ତ ଖିଆ ପ୍ରାୟ ସବୁ ଇଏ ସେ ତା ଅଇଁଠା ଏମତି
ହଁ ଆମର ବି ମୋ ମକର ଏଇଠି। ଯୋଉ ଥିଲେ ଥାନାରେ ଯୋଉ ସୋମ୍ୟ।
ହଁ।
ତାଙ୍କର ବି ଏମିତି। ସିଏ କିନ୍ତୁ ଆମ ଘର ଠିକି ଆସିବେ ନର୍ମାଲ ଆମେ ଗୋଟେ ଥାଳିରେ ଖାଇଛୁ ସବୁ ହେମିତି କିଛି ନାଇଁ
ଓହୋ।
କଣ ହେରା ସାଙ୍ଗରେ ଦେଖିବ ସେ ହଷ୍ଟେଲ୍ ରୁ ମାଡ ଖାଇକି ଯଦି ନ ଖାଇଚି ମୋତେ କହିବ ମୋତେ ତାଙ୍କ ହଷ୍ଟେଲ ମାନେ ଅଧିକ ପୁଣି ମାରାମାରି ହେଇଥା
ପାଇଭେଟରେ ହଁ ପ୍ରାଇଭେଟ କଲେଜ ମାନେ ବହୁତ ଖର୍ଚ୍ଚ ତା ଆମର ଗୋଟେ ପ୍ରକାର ତାଙ୍କର ଡ଼ାଇରେକ୍ଟ ବନ୍ଦ
ହଁ ଦିନେଶ କଣ କରିବ। ସେ ଯଦି ଏମିତି ହବ ସେ ଯଦି ଭୁଲ ଟା ନ ମାଗିବ, ଭୁଲ ପଛରେ ସମସ୍ତେ ବାହାରିବେନି। ସେଠି ଭୁଲ ତୁ ଧରିକିଆ, ତା ନିଜ ସାଙ୍ଗ ହେଇକି ସେ ତା ପଛରେ ବାହାରିଲେ କି? ଭୁଲ ଟା ଭୁଲ। ଆଉ ଦିନେଶ ସେ ଏକୁଟିଆ କଣ କରିଦବ। ତାଙ୍କ ଲୋକାଲ ପିଲା ଆଇଲେ ଦିନେଶର କଣ ଯାଇଛି ସେ ଆଗକୁ ଆସିବ
କିଛି ନାହିଁ କିଛି ନାହିଁ। ସେ ଆଉ ମୁଁ ଏ ବାହାରକୁ ତ ଗଲେ ତୋର ଭୁଲ ଠିକ ତ ଦେଖିବେନି ଆଉ ବାଡେଇବେ ମାନେ ବାଡେଇବେ ଆଉ।
ହଁ, ତୁ ତ ଯଦି ଭୁଲ ଠିକ କଥା କହିବା ସିଏ ଶିଖିନି ମାନେ ଛୋଟ ପିଲା ପରିକା ହୋଉଛି କହୁଚି ମତେ ପୁରୁଣାରେ ମତେ ଏମିତି କହିଥିଲା ମୁଁ ରାଗ ରଖିଥିଲି ତାକୁ କୋଉଦିନ ଗୋଟେ କହିବିବୋଲି। ମୁଁ କହିଲି ସେ କଣ ତୋ ସତ୍ ତ୍ରୁ ହେଇଚି ଯେ ତୁ ରାଗ ରଖୁଛୁ?
ସାଙ୍ଗ ସାଙ୍ଗ ଭିତରେ କିଏ ସେ ରାଗ ରଖେ କି। ଗଲା କଥା ଗଲା ତ ଉଡେଇବ। ସିଏ କହିଲା ମୁଁ ରାଗ ରଖିକି, ମୁଁ କହିଲି ସେ କଣ ତୋ ଶତ୍ରୁ ନା ତୁ ଯଦି ହେଇନୁ ବଲେ ହେଇନୁ କହିଦେଇଥାନ୍ତୁ
ଆଜ୍ଞା କହିକି ଥିଲା।
ହାଙ୍ଗର ତ ମୁଁ, ମୁଁ ତ ଜାଣିଚି ହେମିତି କିଛି ହେଲା କହିନଥିଅ।
ହଁ ସେ ଶାନ୍ତ ସରଳ ଥିଲା। ସେ ଜାଣିଚୁ ସେ ଲାଷ୍ଟକୁ ତା ତୁଳସି ମାଳ ଧରିକି କହିଲା କହିଲା ମୁଁ ହେମିତି କିଛି କହିନି। ଯଦି କଣ କହିଥିବି ମୋର କ୍ଷତି ହବ। ସେ ହେଇଲାଗି ସେ ମଙ୍ଗୁନି।
ଏଟା ଇଏ ଗାଲୁଆଟା ମ ଇଏ।
ମାନେ ଗାଲୁଆ ପ୍ରକାର। ମୁଁ ଏଇ ଦେଖି ମାନେ ବାଇଆ ହେଇଗଲି ତା ଗାଲୁ କହିଲି ମୁଁ କରିବି, ମୁଁ କହିବି। ତା ମାନେ ଆଉ କଣ କହିବ ତାକୁ ହେଟି।
ସେ ଯେ ଯୋଉ ଥଟା ମଜାରେ ଯୋଉ କହିଦଉଛି ପିଙ୍କୁ। ଜଣ ଜଣ କର ଯେ ଯାଉଛି ଜଣଙ୍କ ମାନେକର ଯାଉନି।
ହୁଁ।
କିଏ କେତେବେଳେ ଏକାଥରେ ଚଦିକି ବାଡେଇ ଦବ।
ଶୁଣୁ ଶୁଣୁ ସିଏ ଥଟା ମଜା କରୁଚି। ଇଏ ଥଟା ମଜା କରୁଚି। କିନ୍ତୁ କୁକୁର ଭୁକିଲା ବେଳେ ପିକୁ ଆଗ ହାତ ଉଠେଇଲା। ସିଏ ତାଉପରେ କାହିଁକି ଚଢିଗଲା।
ଚାପୁଡା ଦେଇକି ବାଡେଇଚି କି?
ହଁ ନାଳ ଗଡିକି ହେଇ ହେଇଗଲା। ସେଇଟା ହେଲା ଭୁଲୁ। ତାକୁ ସେଇଟା ଭୁନ୍ଦୁ ହରିକା କହିଲେ। କହିଲେ ତୁ କଥାରେ କହିଲୁ ସିଏ ବି କଥାରେ କହିଲା। ଦିଇ ଜଣଯାକ କଥା କଥାରେ ସଦାବେଳେ ତ ପଡିଆରେ ଏମିତି ହଉଥିବେ। ଗୋଟେ ଖେଳାଅନାହିଁ। ଆଉ ତୁ ଗୋଟେ ହାତ ଉଠେଇବାର ମାନେ କଣ?
ହଁ ବା।
ହୁଁ ହେଇଟାକୁ ଭୁଲିଗଲ।
ସାଙ୍ଗର କଣ ତୁ ବାଡେଇ ପାରିବୁନିକି? ଖାଲି କଣ ଗୋଟେ ମା
ହଁ ସାଙ୍ଗ ସା ହଁ କିଏ ବାଡେଇ ପାରିବନି। ଆଉ କିଏ ବାଢେଇ ପାରିବନି ସମସ୍ତେ ବାଢେଇ ପାରିବେ। ସିଏ ହେଟା କିଛି କହୁନି।
ହୁଁ। ଏମିତି ହେଲେ ଗୋଟେ ସାଙ୍ଗ ସାଙ୍ଗ ଭିତରେ ଗୋଟେ ଭଲ ଲାଗିବ କି?
ହୁଁ ସେ ଗୋଟେ ପଡ଼ିଆକୁ ଆ ସେ ଗୋଟେ ମଜାକ ଗୋଟେ ବସେଇକି ବସା ଉଠାକରି ଯାଉଚି। ତାକୁ ଗୋଟେ ଭଲ ଲାଗୁଛି।
ହଁ ଆରେ ତାଙ୍କ ସାର କିଏ ଆସୁଚି କହିଲୁ କିଏ ଗୋଟେ ବି ସେ ମାନେ ଆମର ଇଏ ସାଇରେ।
ଏ ରହ ରହ ତାକୁ କହୁ। ପଡିଆରେ ଏଠି ଭଲି ପିଲା ହଉ କି ସବୁ ପିଲା ତାକୁ ସମତେ ପସନ୍ଦ କରୁଛନ୍ତି। ମାନେ ଶାନ୍ତ ସରଳ ପିଲାଟା ବୋଲି ହୁଁ।
ହ ଆ ତା ଅଁ ଏଇଠି ଭଲି ଖେଳୁଛି ଭଲି ଏଠି ତାର ଖେଳ ଭଲ ଅଛି। ଆଉ ସବୁ ପିଲା କହୁଚନ୍ତି ଭଲିର। ତାର ଏଇଟି କ୍ରିକେଟ ହଗା ଏଇଟି ସେମାନ ହାତରେ ମାନେ ସ ସ ସବୁ ଖେଳା ଖେଳି ସବୁ କରୁଚି। ହେଟି ହିଆଡେ ଯାଆନ୍ତାନି କି? ଇରଫାନ ହରିିକା ଯୋଉ ଯାଉଛନ୍ତି ହାଡେ ଖେଳିବା ପାଇଁ। ସେମାନଙ୍କ ହାତରେ ଯାଇ ଯାଆନ୍ତାନି ହେଟି।
ପଡିଆରେ ସବୁ ସମସ୍ତେ ପସନ୍ଦ କରୁଛନ୍ତି କି ପିକୁ ପଛରେ କିଛି ଜଣେଇ ବି ବାହାରିବେନି ପଡିଆରେ।
ଆଉ ବାହାରିିବାର ଲଣ
ଶୁଣୁ ଶୁଣୁ ଭଲ କରିଥିଲେ ଯଦି? ଭୁଲ ଠିକ ମେ ନ ସିଏ ଆମର ଶତ୍ରୁ ନା ଇଏ ଆମର ଶତ୍ରୁ। ଭୁଲ ଇଏ ତ ଭୁଲ କରିଛି ଆ ପଛରେ କଣ କେହି ବାହାରିବେନି?
ଆଉ।
ନା କଣ ସିଏ ଆମର ଶତ୍ରୁ ନାଙଙଙ ଙଞଙ।
ହଁ ଏଇଠି ନା ହେଇଦିନ ଏଇ ଯୋଉ ଏଇଠି ନା କହିଦଲା କେ ଦେଇ କହିଲୁ? କଲୁରେ ପ୍ଲସ୍ ଥ୍ରୀ କଲେଜ ଆଡେ ଯାଇଥିଲୁ। ବୁନ୍ଦୁ ମୁଁ ଇଏ ପିଙ୍କୁ।
ହୁ।
ସେ ବାହାର ପିଲା ଟା ଆସିକି କହିଦେଲା।
ହଁ ହଁ ସେଇଟା ସେଇଟା ଭୁନଡୁ ସେଇଟା କହିଲା। ମୁଁ ସେଇଟା ଭୁନ୍ଦୁ ସେଇଟା ବି କହିଲା। କହିଲା ସିଏ ଆମ ସାଙ୍ଗଟା ବୋଲି ସେ ଦୁର୍ବଳ ହେଇଯାଉଛି ବୋଲି ତୁ ସେ କିଛି ନ କହିଥାଉ କିନ୍ତୁ ତା ଉପରେ ଚଢିଆଉଚି। ତତେ ହେଇଥିନେ ଜଣେ ତା ଭିତରେ କହିକିଗଲା। ତୁ ତାକୁ ହେଇଠି କାଇଁ କିଛି କହିପାଇଲୁନି। କହିଲା ମୁଁ ତାକୁ କିଛି କହିବି ନି। ଆକୁ କିନ୍ତୁ କହିବି ହେଲା ତାହେଲେ ତୁ ତାକୁ କହିପାରିବୁନି ଆକୁ କେମିତି କହିବୁ?
ଆଉ ମୁଁ ବି ଗୋଟେ କଣନ୍ତି କିହିଲୁ। ମୁଁ ହେଟା ସାର ମ୍ୟାଡମ ମାନଙ୍କୁ ମୁଣ୍ଡିଆ ମାରୁଛି।
ହୁଁ।
ଆଉ ଏମାନେ ଗୋଟେ ଏମିତି ଗୋଟେ ହଉଛନ୍ତି ଆଉ ହେଟୁ ମ ମତେ ଅଦି ଦେଖିବେ ଇଏ ଆସିଚି ଗାଁରୁ ଆସିଚି ନାଁ ଏମିତି କରିବ ବୋଲି? ସିଜୁଲି ହାବିଏ। ସେଇ ତ ସେଇଥିପାଇଁ ମୁଁ କ ଆକୁ ବନ୍ଦୁକୁ କହିଲି ମୁଁ କହିଲି କିଛି କହନା। ଆଉ ପିଙ୍କୁ ତ ସେ ତ କିଛି ନୁହଁ ବନ୍ଦୁ କହିଲି କିଛି ହେଲେ କହନା ଆଉ ତୁ କିଛି କହନା। ସଜରେ ଆସିଚ ସଜରେ ଯିବାହାରି ତମେ ତମର କଲେଜରେ ଡ୍ରେସ
ପିଙ୍କୁ ହରିକା ତ୍ରୁର୍ବଳ ଓପରେ ଷଣ୍ଢ ଟେକି ହେଇସାଇଲେଇଁ। ଉଁ ତତେ ଯଦି ତୁ ଅଦି ବନ୍ଧୁ କହିଲା ତୋର ଯଦି ଏତେ ସାହସ ଅଛି ତୋର ଯଦି ଏମିତି ହଉଚି ତ ସେଇ ବାହାର ପିଲାଟାକୁ କହିଥାନ୍ତି ଯଦି ମୁଁ ତୋ ପଛ ନ ବାହାରିଥାନ୍ତି ତୁ କହିଥାନ୍ତୁ।
ରେ ବାହାରିିବାରେ କିଛି ଅ ନାଇଁ। ଆରେ ଦେଖେ କଲଜ ଅ ମୁଁ ତାନେ ଏଠି ବୁନ୍ଦୁକୁ କଲି ମୁଁ କଇଲି କଲେଜ ଡ୍ରେସେ ପିନ୍ଧେ।
ହୁଁ।
ଯାଇକି ଯାହା କହିବା କଥା ତାକୁ କହିବୁ ଯାହା କରିବା କଥା କରିବୁ। ଆ ସିଭିଲ୍ ଡ୍ରେସ୍ ରେ ବି ଗ ଗଲେ ବି କି ଛି ନାହିଁ ଯେ ମୁଁ ଗୋଟେ ଯାଇଚି ତ ଚିହ୍ନା ଚିହ୍ନି ହେଇ ବସନ୍ତି। ଏଇ ସମୟରେ କିଛି ହେଲେ କୁ କୁହନି ତମେ ତମର କ କଲେଜ ଆସ କଲେଜରେ ଭଲ କିଣି କୁହ ତାକୁ।
ହୁଁ।
ତାପରେ କଁ ହଉଚି ଦେଖିବା ଆ ଏମିତି ଖାଲି ଖାଲିଟାରେ ମୁ ଖାଲି ଆମ ଆମ ଭିତରେ ଷଣ୍ଢ ଦେଖେଇଲେ କଁ ଲାଭ?
ସେଇ ଯୋଉ ଦଶପଲା ପିଲାଟା ଆଉ ତମ କଲେଜର ନାଁ ବାହାରରୁ
କଲେଜର ନାଁ ସେ କଲେଜ ୟୁନିଫର୍ମ ପିନ୍ଧିକି ଆସିଥେଲା।
ମାନେ କଁ ବନ୍ଧୁହର ଅ ସାଙ୍ଗ ନାଁ ତାଁ ତଳ ବ୍ୟା
ବୋନ୍ଧୁଠୁ ଆହୁରି ସାନ ବନ୍ଧୁ ବି ସେ ବୁନ୍ଦୁ ଯାଇଥିଲା ରେ। ସେ ପିଲାଟା ଆସିକି ପଚାରିଲା ବନ୍ଧୁ ଘରୁ କଲା ବାଟରେ କିଏ ଏମିତି କୁହାକୁହି କରିକି ଆସତେଲା ଇଏ ପିଙ୍କୁ ପିଙ୍କୁ କହିଲା ଆମେ ଆସୁଥୁଲୁ। ତାରେ କହିଲା ହଁ ମ ତାର ୟାଡ଼ୁ ସ ଏମିତି କିନି କହିଲା ଆଉ। ମୁଁ କହିବା ଆଉ ମୁଁ ଆଉ ପିଛାରେ କ କହିବିନି। ଆରେ ବନ୍ଧୁ ଆସିଲା ବନ୍ଧୁ ସିଏ ଚଢ଼ିଗଲା ଏକାଥରେ ତା ଓପରେ। ମୁଁ ଅଇଲି କିଛି କହନା କିଛି କହନା ପଳିଆସେ। ତମେ ତମର ଯଦି ଦି ଜଣ ବି ଆସିଥାନ୍ତ ତମେ ତମର ଯାହା କରିକି ଯାହା କରିବା କଥା କରିଥାନ୍ତ ଯାହା କରିବା ଆସିଥାନ୍ତ।
ତୁ କଣ କରି ଯାଇଥିଲୁ କଲେଜକୁ?
ଏ ସିଏ ଯାଇଥିଲା ଯେ ଆରେ ମୁଁ ମୋର ଚାର୍ଜ ନଥିଲା।
ଉଁ
ଫୋନ୍ ରେ ଚାର୍ଜ ନଥିଲା ମୁଁ ଆକୁ ଏଇ ବଜାର ଆଡ଼େ ଯାଇଥିଲି ବୁଲିବା ପାଇଁ।
ହୁଁ।
ପା ହେ ତାରେ ବନ୍ଧୁ ଦେଖାଗଲା। ବନ୍ଧୁ କହିଲା ରହ ପିଙ୍କୁ ଆସୁଚି
ହୁଁ।
ଆ ଯିବା ଆଉ। ମୁଁ କହିଲି ହଁ ହଉ ତାହେଲେ ବୁଲିକି ଆସିବା। ଗଲି ତା ହାତରେ। ତା ହାତରେ ଗଲି କିଛି ଏ କାମ ହେଲାନି ଖାଲି ପ ବୁଲିଲୁ ବୁଲିଲୁ ବାରଟା ଗୋ ତହି ଆସିଲୁ ଘରେ ବସି ବସିଆ ବିରକ୍ତିଆ ଲାଗୁଚି ନା।
ହୁଁ।
ହେ କାଇଁ କାଲି ଯୋଉ ଗଲୁ ଆସିଲୁ।
ମୁଁ ବର୍ଷା ପାଗରେ ଆଳୁ ଗୋଟେ ପୋଡ଼ିଚି।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ।
ମୁଁ କହଲି ବନ୍ଧୁଘର ଛାତ ଉପରେ ଆଳୁଟେ ପଡିଛି। ଆଳୁ ଆଳୁରେ କଣ କାମ ବନ୍ଧୁଘର ଛାତ ଉପରେ?
ଆଳୁ ପଡିଚି?
ହୁଁ।
ଆଳୁ ପଡିଚି?
ହଁ ଗୋଟେ ଆଳୁ
ହଁ ହ।
ମାନିବାକୁ ପଡ଼ିବ।
ହ ହଉ ରଖୁଚି।
ତମ ସହ କଥା ହେଇକି ଖୁସି ଲାଗିଲା, ଧନ୍ୟବାଦ।